ହ୍ୟାଲୋ।
ହାଲୋ ହାଲୋ ହାଲୋ ହାଲୋ। ଛଦୁ ଆ ହ୍ୟାଲୋ ରାଜଶ୍ରୀ
ହ୍ୟାଲୋ। ହ୍ୟାଲୋ ହ୍ୟାଲୋଓ
ହଁ ଏବେ ଶୁବିଲା। ଏ କିଛି ନାଇ। ପାୟଲ ବସିଥିଲା। ଏବେ ଯାଉଛି ତା ଭିଡିଓ ଗୋଟେ କଣ ଦେଖଉଥିଲା। ସେ ପୋଷ୍ଟ କରିବ ବୋଲି।
ଖାଇ ସାରିଲୁଣି?
ହଁ ଖାଇସାରିଲିନି।
ହ
ତାହଲେ
ଛୁଆ ପିଲା ଭଲ ଅଛନ୍ତି?
ହଁ ଛୁଆ ପିଲା ସବୁ ଭଲ ଅଛନ୍ତି। ଦି ଦିଦିଟା ଅଛନ୍ତି ତ ସମାଳି ସମାଳି ଥାକିଯାଉଛି।
ପାହେଲ ତ ପାଖରେ ଅଛି ସମ୍ଭାଳୁଥିବ।
ହୁଁ ସେ ଥିଲା ଏବେ ଗୋଟେ ସମ୍ଭାଳିଲା ଆଉ ଗୋଟେ ଶୋଇଛି ତ ଆଉ
ଆଚ୍ଛା ପାୟାଲ୍ ଛୁଆ।
ତା ଛୁଆ ତା ଘରେ ସମ୍ଭାଳିକୁ ଆଣ୍ଟି ହେରିକି ଅଛନ୍ତି ନା ତା ଭାଇ ବି ଆସିଛନ୍ତି ଏବେ କିନ୍ତୁ ମୋ ଘର ତ କେହି ନାହାନ୍ତି।
ମାନେ ନୂଆଁ ନୂଆଁ
ନୂଆ ଛୁଆ ଦେଇଛି ମାନେ ଗୋଟେ ତାଙ୍କ ତ ଭଏସ ଏତେ ସ୍ଲୋ କଣ ପାଇଁ ଆସୁଛି। ମେ ମତେ କାନରେ ଫୋନ୍ ଟା ପୁରେଇବାକୁ ପଡିଛି।
କଣ ପାଇଁ ମୁଁ ଜାଣିନି।
ତୋର ସେ ତୋର ହି ଠିକ ଶୁଭୁଥିଲା।
ମତେ ତ ସମସ୍ତେ କହିସାରିଲଣି ମୋରି ସତ୍ୟ ହିଁ ହଉଛି କାହିଁକି ମୁଁ ଜାଣିନି।
ଛାଡ ହଉ ହଉ କାନ ଭିତରେ ମୋବାଇଲ ଟା କାନ ଭିତରେ ପୁରେଇଦେଇଛି ଆଉ।
ହ
ଆଉ
ଆଉ ରଜରେ ହଁ ମୋ ଛୁଆ ବୁଲି ମାନେ ଟିଉସନ ପଳେଇଛି।
ଓହୋ।
ରଜରେ ବୁଲାବୁଲି
ରଜରେ ବୁଲାବୁଲି କଥା ବି ଜାଣିନି ଗୋଟେ ତ ଆମର ରଜ ନାହିଁ ତା ଦେହରେ ଦେଖିବା ଆଉ କୁଆଡେ ଗଲେ ପଳେଇବା ଆଉ।
ଆଚ୍ଛା।
ହୁଁ।
ଆଉ କଣ କହୁଥିଲି ଭୁଲିଗଲି ହଁଟା ଶନିବାର ଦିନ ଆମେ ସ୍ନେହା ଘରକୁ ଆସିଥାନ୍ତେ ବା।
କେତେଟାରେ ଯିବା?
ସେଇ ଦିଇଟା ତିନିତଳୁ କୁ ଜିଆ ଯଦି ତମେ ତାଠୁ ସକାଳୁ ଆସିପାରିବ ତମେ ଦେଖ ତମେ ଯେ
ଆମେ ତ ଆସିପାରିବା ଆମେ ତ ଭାବୁଥିଲୁ କି ସକାଳୁ ସନ୍ଧ୍ୟା ଯାଇକି କଲେ ଗୋଟେ ପ୍ରକାର ଲାଗିଥାନ୍ତା ବଟ୍ ସି ସ୍ନେହ କଲେ ତା ଅଙ୍କଲ ହଉଛନ୍ତି ବୋଲି ତ ସେଇଥିପାଇଁଁ ସନ୍ଧ୍ୟା
ମାନ ସେ ଦିଇଟା ତିନିଟା ବେଳକୁ ଆସ।
ହଁ। କାରଣ ଶ୍ରୀଲକ୍ଷ୍ମୀ ଘରେ ଯୋଉ କରିଥିଲେ ସେଇଟା କେତେ ଜଲଦି ସେଇଟା ଅଲଗା କଥା ବାଇଲୋକର ବୋ ରାତିକୁ ଯାଇଥିଲୁ ସବୁ ସରିଲା ପରେ କିନ୍ତୁ ବାଇନଟା ଯେତିକି ବି ଗଲୁ ସେତିକି ସାଙ୍ଗେ ସାଙ୍ଗେ ପଳେଇଲା। ହୁଁ।
ଆମେ ମୁଁ ଭାବିଚି ମାନେ ମୁଁ ଯୋଉ ସ୍ନେହା ଘରକୁ ଯିବି। ତାପରେ ମତେ ଯୁଡିଓ ଯିବାର ଅଛି। ତମେ ଏମିତି ଟାଇମ୍ କୁ ଯିବୁ ଯାଇକି ଆମ ଯୁଡିଓରେ କାମ ସରିବ ଏକାଥରେ ତମମାନଙ୍କ ସହିତ ପଳେଇ ଆସିବୁ।
ଓ ହୋଉ।
କାଲି ମତେ କିନ୍ତୁ ଯୁଡିଓ ଜିିବାର ଅଛି।
ଉଁ ହୁଁ।
ଖାଇବାର କଥା କଣ ହେଲା? ହେଦିନ ମା-ମାନେ ସ୍ନେହ ମୁଁ କଥା ହେଇଥିଲୁ ପାଏଲ ଆଉ ମୁଁ ବି କଥା ହେଇଥିଲୁ। କି ପାସ୍ତା ଆଉ ଖାଇବା ପାସ୍ତା ଆଉ କଣ ଗୋଟେ ଓରିଓ ଶେକ୍।
ହଁ ହଁ ମତେ କୋହୁଥିଲା ପା
ହୁଁ। ଯଦିଓ କିଛି ଆଡ୍ କରିବାର ଅଛି ମାନେ ସ୍ନେହା କୋହୁଥିଲା ଫ୍ରାଇଡ ରାଇସ୍ ବଗେରା। କିନ୍ତୁ ମୁଁ କୋହୁଥିଲି କି ଏତେ ଯାତ୍ରା କରିବା ଭି ତରେ ଆମକୁ ଟାଇମ୍ ମିଳିବନି ଆଉ ଗରମ
ହଁ ଖାଲି ସେଇଥିରେ ହିଁ ଟାଇମ ପଳେଇବ ମାନେ ବନା ବନି କରିବାରେ ଆଉ ଖାଇବାରେ।
ସେହି ତାମ ଆଗ ଜୋଉ-
ହୁଁ।
ପୁଣି ଆମକୁ ସଣ୍ଡେ ବି ଯିବାର ଅଛି ଏଆଇ-
ହୁଁ ହୋଏ। ହୁଁ। ପଜ୍ ନେ ନା କହି ଚାଲ୍।
କଣ କୋହୁଚୁ ଆ ଖାଇଚୁ କଣ?
କିଛି ଖାଇନି ମୋର ଉପାସ ଚାଲିଚି। ବୋହୁତ ମୋଟା ହେଇ ଚାଲିଚି ତ ସେଥିପାଇଁ ଟିକେ ଉପାସ କରୁଚି।
ଆଛା ତ ଯୋଉ ଦଶ ମାନେ ପୂର୍ବରୁ କଲ୍ ଗଲାବେଳକୁ ମୁଁ ଯୋଉ କହିଲି ଦଶ ମିନିଟ୍ ପରେ କଲ୍ କରୁଚି ଆ ସେ ମୁଁ ଖାଇବାକୁ ବସିଥିଲିରେ। ଜଷ୍ଟ ବାଢିକି ଆଣିଲ କିନ୍ତୁ ଦଶ ମିନିଟ ଭିତରେ ମୁଁ ଖାଇବା ସରି ପାରିଲାନି କିନ୍ତୁ ମୁଁ ତା ଭିତରେ କଲ୍ କଲି। ଏବେପା ଖାଉଚି ତୋ ସହ କଥା ହୋଉଚି।
ମୁଁ ଯୋଉ ଦସ୍ ମିନିଟ ଭିତରେ ଓହୋ ତୁ ଯୋଉ କହିଲୁ ଦଶ ମିନିଟରେ ମତେ କଲ କରିବୁ ବୋଲି ଓହୋ ମୁଁ କହିଲି କି ମୁଁ ତ ଦଶ ମିନିଟ ନାହିଁ ତତେ ବୋହୁତ ଡରି ପରେ କଲ କରିଥିଲି। ପାଖାପାଖି କୋଡିଏ ମିନିଟ୍।
ମୁଁ ସେତେବେଳେ ଖାଇବା ପାଇଁ ବସରେ ସେତେବେଳେ ଯୋଉ ସକାଳେ କଥା ହେଇ ଉଠିକି ଖାଇଲି। ପୁଣି ଶୋଇଥିଲି ଦିଇ ତିନି ଘ ବାକି ତିନି ଚାରି ଘଣ୍ଟା ପରେ ପୁଣି ଉଠିଲି ପୁଣି ଖାଉଚି।
ବାଃ ଭେରି ଗୁଡ୍।
ଆଉ ଆଉ କଣ ଆଉ ତୋ ଛୁଆ ବଡ଼ ଛୁଆଟାକୁ ଏବେ କେତେ ବର୍ଷ ହେଲାଣି?
କଣ କଣ?
ବଡ ଛୁଆଟାକୁ କେତେ ବର୍ଷ ହେଲାଣି?
ହୁଁ କେଜାଣି ମୋର ମନେ ନାହିଁ ତାକୁ କେତେ ହେଲେଣି। ହୁଁ ତା ବାପା ଜାଣିଥିବେ।
ମୋର ଯେତିକି ମନେ ପଡୁଚି ସେ ତିନି ଚାରି ବର୍ଷ ତ ହେବଣି।
ହଁ ସେ ତିନି ଚାରି ବର୍ଷର ହେଇ ଥିବ ବୋଧେ।
ଆଉ ତା ବାବା କଣ କରୁଚନ୍ତି?
ଏଇ ତାଙ୍କ ପେଟ ଖରାପ ହେଇଯାଇଚି ତ ବାଥରୁମ୍ ଯାଇଚନ୍ତି। କାଲି ଆକ୍ଚୁଲି ଚିକେନ ବନେଇ ଦେଇେଇଥିଲି ଟିକେ ଅଧିକ ମସଲା ହେଇଥିଲା ତ ମୋର ସେ ଯୋଉ ଚାରି ବର୍ଷର ଛୁଆ ତାକୁ ବି କହିଦେଇଥିଲି ତିନି ଜଣ ଲଗାତାର ଦୌଡୁଛନ୍ତି ଗୋଟେ ପରେ ଗୋଟେ
ଆଉ ତୁ?
ମୁଁ ଗପୁଛି ସେମାନେ ଲାଇନ ଲାଇନ ଲଗେଇଛନ୍ତି। ଗୋଟେ ବାହାରିଲେ ଆଉ ଗୋଟେ ଯାଉଛି ଗୋଟେ ବାହାରିଲେ ଆଉ ଗୋଟେ ଯାଉଛି। ହଁ।
ଘରେ ଖାଇବା କରୁଛୁ ଟିକେ ଦେଖିକି ଖାଇବା କରିବୁ ନା ଆଉ
ନାଇଁ ମୁଁ ଟିକେ ଅଧିକ ମସଲା ପକେଇ ଦେଇଥିଲି ତ। ଛାଡ ନେକ୍ସଟ୍ ଟାଇମ ଆଉ ଟିକେ ଅଧିକ ଆହୁରି ପକେଇବି ଆଉ। ହ।
କାଲି ମୁଁ ବି ଅଣ୍ଡା ତରକାରୀ କରିଥିଲି
ହୁଁ।
ଜଣଙ୍କଠୁ ଇନ୍ସ୍ପାୟର ହେଇକି
ହୁଁ ଜାଣିଛି ହଁ ଭଲ ହେଇଥିଲା।
ଓହୋ।
ଯ ହଉ ତୋ ଛୁଆ ପୁଅ କାନ୍ଦିଲଣି ତ ଖାଇଲା ପରେ ଆଉ
ୱାଓ ମମି ୟୁ ଆର୍
ଆଉ ତାହେଲେ ଠିକ ଅ ଛି ମୋ ଭଳିଆ ଯାହା ହଉ ରାଗରେ ଆଉ କରୁନୁ ଠିକଠାକ ରେ ଖାଇପାରୁଛନ୍ତି। ଗୋଟେ ଆଜି ଗୋଟେ ରିଲ ଥିଲା ତତେ ପ ଠେଇ ଦେଲା ଆଉ। ଆରେ ପାୟଲ କୁ ଟ୍ୟାଗ ମାରଦେଇଥିଲି ଗୋଟେ ଗୋଟେ ଛୋଟ ଝିଅଟେ ଥିଲା ମୋଟା ହେଇକି ପୁରା ହେଲଦି ପେଟ ଭାରି ଯାଇଛି ଠିଆ ହେଇକି ନାଚୁଛି ପାୟଲ କୁ ଟ୍ୟାଗ ମାରିଥିଲା ମ ଯିବା କାଟ ବେ ଏଇଟା ତତେ ପଠେଇବି ତୁ ଦେଖି ଦେଖି ହସିକି ଗଡି ହୁଁ । ପୁରା ପାୟଲ ଭଳିଆ ଲାଗୁଥିଲା ସେ।
ଉଁ ହୁଁ। ଏବେ ତ ସ୍ନେହା ତମ ବି ଡି ଏ ପାର୍କ। ରେ ବଧେ ବଇଚି।
ସ୍ନେହା ଏବେ ଯାଇକି ବି ଡ଼ି ଏ ପାର୍କରେ ବସଛି।
ବି ଡ଼ି ଏ ପାର୍କ କି କଉ ପାର୍କ କେଜାଣି କିନ୍ତୁ ପାର୍କ ଯାଇଛି।
ଏକେଲା।
ନବେ ତା ଭଉଣୀ ଝିଅ।
ଓ ହୋ। କେତେ ମିନିଟ ହେଲାଣି?
ଆମେ କଥା ହଉ ହଉ ସମୟ ଜଣା ପଡୁନି ଆଠ ମିନିଟ। ଉଠିଲାଣି ଆମେ କଥା ହେଇ ଶାରିଲେଣି।
ହଁ ବା ସେ କଣଟେ କହୁଥିଲେ କି ଗ୍ରୁପ କଲେ ସେମାନଙ୍କୁ କହିବାରିବିଅଛି ନା।
ହୁଁ ଏବେ ତୋ କମ୍ପ୍ୟୁଟର କେତେବେଳେ ଅଛି ସାଢେ଼ ସାତ?
ସାଢେ଼ ସାତ ହୁଁ। ମୁଁ ଯିବି ସେଇ କୋଡିଏ।
ଆଚ୍ଛା ହ ପନ୍ଦର କୋଡ଼ିଏ ମିନଟ ରେ ହେଇଯିବ।
ହୁଁ।
ନଁ ମାନେ କାମ କଥା ହେଇଯିବ ତା ତାରେ ଯୋଉ ବକବାସି କର ସୋଲଗକା କଥା
ସେଇ ସେଇ ବକସରେ ମୁଁ ଆଉ ନଥିବି ତମେ ନେଇ କଥା ହଉଥ ସିଏ ତବେ ବାହାରକୁ ଯ ଯିବ।
ସେ ତ ପାଇଲେ ବି ନଥିବ। ସ୍ନେହା ବି ବାହାରେ ବହିଛି ମୁଁ ତାକୁ ପଚାରିଲି ତୁ ବି ଫ୍ରି ଅଛି ନାହିଁ କଛ ମୁଁ ଏବେ ତ କଲଜନ କରିପାରିବିନି ମୁଁ ଏକୁଡିଆ କପିବି ନା କଣ?
ତୁ ସେ କହି ସେମାନଙ୍କୁ ତା ତାପରେ ସଏ ଗପଥିବେ ଗପଥିବେ ନ ନଲେ ପଟିଯିବୁ ଆଉ ହୁଁ।
ଚ କଲବା।
ହୁଁ। ତମେ କେତେଟାରେ ଯିବା ଗଲେ ସେଇଦିନ ରବିବାର ଦିନ।
ପଟା ବନ୍ଧଛି ନଅଟା ବଖଛି।
ସବୁବେଳେ ଏତେ ସକାଳେ ବାହାରୁଛେ ଭାଇ ସାହା ଏତେ ଖରାରେ କଣ କରିବା କହିଲି।
ଡର ଲଗୁଛ। ବହୁତ ଖରା ବହୁତ ଖରା। ଏକେ ଡର କଥା ହେଲ ନା ଖରା ଏ ବହୁତ ହଉଛି।
ଓ ଖରା ମତେ ଶୁଭୁଛି ଖରା ଆପଣଙ୍କୁ ବୋଲି କଣ ହେଲା ଯଦ ଭେଟିକ ଏମିତି ହୁଁ। ଯ ଜହଟେ ଖରା ହେଇଥିବ ହଉ ତୁ ମୁଣ୍ଡ ବିନ୍ଧିବ। ଏମିତିରେ ମୁଣ୍ଡ ବିିନ୍ଧା ର- କ ତୋତେ ବି ହୁଁ ହୁଁ।
ମୁଁ ଛୋଟବେେଳେ ଥରେ ଯାଇଥିଲି।
ଆଛା। ଏଇଟା ବୋଧେ ଆମର କଲେଜ ଖୋଲିବା ପୂର୍ବରୁ ଆଉ ଗୋଟେ ମାନେ ଲାଷ୍ଟ ଥିଲା। ହୁଁ। ହୁ ହୁଁ ହୁଁ ହୁଁ ହୁଁ। ତୋର ଆଉ କଣ ହେଲା ସେ ଜବଫବ୍ ରିଲେଟେଡ୍।
ତ ରିଟର୍ଣ ଗଲା। ପାଗଳ ଲୋକଟା ସେ ତ ଶୋଧିଲୁନି ଉଠେଇ ପକେଇ ଆରେ ମାନେ ମାନେ ଭଲରେ ବୁଝେଇଥାନ୍ତୁ ତା।
ସେ ମତେ ଦୁଇ ହଜାର ମାଗଲା।
ମୁଁ କହିଲି ତୁ ଭାଇ ରଖେ ମୋର ଦରକାର ନାହିଁ। ତୁ ନେଇକି ପଳା ହଉ ହଉ ମୁଁ ରଖୁଛି ଏବେ ହୁଁ।